ହାଲୋ।
ହାଲୋ। ଏଇ ବସିଥିଲି ଆଉ ତୁ କଣ କରୁଛୁ?
ମୁଁ ମୁଁ ବି ସେଇ ବସିଛି। ଖାଇସାଇଲୁଣି?
ହଁ ଖାଇସାରିଲିଣି ତୁ ଖାଇନୁ କି?
ନା ବା।
ଆଉ କେତେବେଳେ ଖାଇବୁ?
ହଁ ଖାଇବି ଆଉ ଟିକେ ଯାଉ ଖାଇବି ଆଉ ଦଶମ ଟିକ ଗଲେ ଖାଇବି ଆସ କଣ ହେଲା କହିଲୁ ଏଇ କ୍ଲାସ ଫ୍ଲାସ ଥିଲା ଅନଲାଇନରେ କ୍ଲାସ ଫ୍ଲାସ କରୁଛି ନା? ତ ସେଥିପାଇଁ ଟିକେ ଲେଟ୍ ହେଇଯାଉଛି ଗାଧେଇକି ଖାଇବାଟା ଆଉ ତୁ ଖାଇସାଇଲୁ ମାନେ କଣ ଆଛି କଣ ହେଇଥଥିବା ତମ ଘରେ?
ଆଜ୍ଞା ଆମର ଭାତ ଆଉ ଚିକେନ୍
ଭଲ ଆମର କଣ ହେଇଛି ମାମା ଆଜି ସବୁ ସାଧା ଆମର ତ ସାଧା ଜାଣିଛ ଆମଘରେ ଆଇଁଷ ପସୁନି ତ ସାଧାାରେ ଯାହା କରୁଥିବ ମୁଁ ଆମେ ରାଡଲିି ଭାତ ତା ସହିତ ଭଜା ଭଜା କଣ ଗୋଟେ ଆଉ ମାନେ ଜେଜେମା ଖାଉଥିଲା ନା କଣ ଟିକେ ଭଜା କରଛି କଣ ମତି କରୁଛି ଆଉ କଣ କରୁଥିବ ସେଇଟା ଖାଇବି ଆମ୍ବ ତ ତ ଏବେ ତ ଆମ୍ବ ସିିଜିନ ସମସ୍ତେ ଆମ୍ବ ଶୁଣୁନୁ କଣ ପାଇଁ କଲ କରିଥିଲି ଶୁଣେ ହେଲା ଗୋଟେ ଆମ ଯୋଉ ସାଙ୍ଗ ହେଲା ତା ସାଙ୍ଗ ଏ ସେ ତମ ଭଲ ଦି ଜଣଙ୍କ ଭଲ ସାଙ୍ଗ ଆମେ ତିନି ଜଣ ଭଲ ସାଙ୍ଗ ତାର ବି ଆସୁଛି ଏବେ ଜନ୍ମଦିନଟା ହେଲା ଜନ୍ମଦିନ କେମିତି କଣ କରିବା କହିଲୁ ମାନେ ତାକୁ ଖୁସି ଲାଗିବ ହେଲା ହଁ।
ହଁ। ମୁଁ ଭାବୁଛି କାହିଁକି ନା ସିଏ ଯେତେବେଳେ ଆମକୁ ଯେତେବେଳେ ଯାହା ହେଲେ ବି ସାଙ୍ଗମାନେ ସେ ଅଟ ଆମ କହିବ କି ନାଇଁ ଆସିବା ପାଇଁ ଜଟ ଦିନ ଆମେ ସେଥିରୁ ମନା କରିବା ହେଲା ଆମେ କହିବା କି ଆମେ ଆମେ ସରପ୍ରାଇଜ ଦେବା ନା ସରପ୍ରାଇଜ ଦେଲେ ମାନେ କହିକି କିଛି ଦେଲେ ତ କିଛି ମାନେ ଲାଭ ନାଇଁ ନା ତ ମୁଁ ଭାବୁଛି କି ସେ ଡାକିବ ଆମେ କହିବୁ ହଁ ଆମ ଘରେ ନାହୁ ଆମ ବାହାରାରୁ ଅଛୁ ଆମେ ଯାଇପାରିବୁନୁ ହେଲେ ଠିକ ତା ବାଡେଦିନ ଆମେ ପହଞ୍ଚିବା ଯ ଜନ୍ମଦିନ ହେଇକି ପହଞ୍ଚିଲେ ତାକୁ ଖୁସି ଲାଗିବ କହିବ ଯାହା ହଉ ଯାହା ହଉ ମନା କରିଥିଲେ ପୁଣି ଆସିଲେ ସେଇଟା ତ ବହୁତ ସବୁ ଖୁସି ଲାଗିବ ହେଲେ ସରପ୍ରାଇଜ୍ କଣ ଦବା ସେଇଟା ତୁ ଭାବିକ?
ହଁ। ଶୁଣ ତା ମୁଁ ଯେତିକି ଜାଣିଛି ତାକୁ ଭଲ ଲାଗେ ଗୋଲାପୀ କଲର ମ ଗୋଲାପୀ ଜିନିଷ ତାକୁ ଭଲ ଲାଗେ ଗୋଲାପିର ଯାହ ହେଲା ଗୋଟେ ଫର୍କ ଟେ ଡ୍ରେସ ଟେ ଦବା ଚୁରଦାରେ ସେ ଚୁଦାରାର ପିନ୍ଧୁଛି ତାକୁ ଆମେ ଗୋଟେ କୁର୍ତ୍ତି ସେଟ ମାନେ ଗୋଟେ ଭଲ କୁର୍ତ୍ତି ଟେ ଯାଇକି ଆମେ କିଣିକି ଦି ଜଣ ଯାକ ଗୋଟେ ଦୋକ ଦୋକାନ ରୁ ହେଲା ଆମ ଦୋକାନରୁ ଯିବା ସେ ଭଲ ଭଲ ଆଣିଛି ଏଥରକ ନୂଆ ସେଇଠୁ ଗୋଟେ ଗୋଲାପୀ କଲର ଲାଇଟ ମାନେ ଯୋଉଟା କମ କଲର ମାନେ ଦେଖାଯିବ ଆଖିକୁ ଯୋଉଟା ଫିକା ଗୋଲାପୀ ସେଇ କଲରଟାର ଗୋଟେ ଡ୍ରେସ ଟା ଭଲ ଆଣିବା ତାକୁ ପସନ୍ଦ ହଉଛି ଯୋଉ ଭ୍ୟାନିଟ ମାନେ ଯୋଉ ଓହ ହେଟା କଣ କୁହନ୍ତି ପଇସା ଯୋଉ ରଖନ୍ତି ଭ୍ୟାନିଟ ପରଶ ତାକୁ ସେଇଟା ପସନ୍ଦ ସେଇଥିରୁ ଗୋଟେ କଲର ଗୋଟେ ପର୍ପଲ କଲର କି ଗୋଟେ ବାଇଗଣି ସେଇ ବାଇଗଣି କଲର ଗୋଟେ ଆଣିବା ତାକୁ ଭଲ ଲାଗେ ସେଇଟା ଦବା ଆଉ କଥା ଡେକୁରେସନ୍ ଯୋଉ କରିବା ଆମ ଘର ଜିନିଷ ପତ୍ର ତା ପଛପଟେ ଯୋଉ ବେଲୁନ ଫେଲୁନ ଏରା ସବୁ ଆମେ କିଣିକି ନେଇଥିବା ହେଲା ଯେ ସେଇଟା ଖୁବ ଭଲ ଲାଗିବ ମା ଆଉ ମୋ ସାଙ୍ଗ ଦି ଜଣ ଯାକ ମୋ ଭଲ ସାଙ୍ଗ ଏଇଟା ସବୁ ଆଣିଛନ୍ତି ଏଇଟା କରିଵା ଆଉ ତା ସହିତ ଆଉ କଣ ଦବା କି ତୁ କଣ ଭାବୁଛୁ ଆଉ କିଛି ଦେଲେ ଭଲ ଲାଗିବ ସେମତି?
ତାର ଫେବରେଟେ ଚକୋଲେଟ୍ ହେରିକା ଅଛି ସେଇଆ ମୁଁ ଭାବୁଛି ସେମତି କରିବା ଆଉ କଣ ଅଧିକ କରିବା ଆମ ଦ୍ଵାରା ଯେତିକି ହବ ସେତିକି କରିପାରିବା। ତ ମୁଁ ସେଇ ଭାବୁଛି ଚକଲେଟ୍ ତା ଡ୍ରେସ ପତ୍ର ତା ପାଇଁ କିଛି ଭାବୁଛି ଆଉ କଣ ଆଉ କଣ ତୁ କହୁନୁ?
ନାଇଁ ଯୋଉଟା ଭାବି ସେ ଠିକ୍ ଅଛି ଡ୍ରେସ୍ ଦବା ତୁ ଯୋଉ କହିଲୁ ଚକଲେଟେ ନୁହେଁ ସେ ସେହି ପଲ୍ଲବୀ ମୋ ସତ୍ୟ ତାକୁ ପସନ୍ଦ। ଗୋଟେ ଭଲ ଦେକିତା। ଓ। ଯଉ ଚପେଟା କର ମୁଁ ଜାଣିଥିବ ଠିକି ଚକଲେଟ ଭଲ ଲାଗେ ତାକୁ ସେଇ ଚକଲେଟର ହିଁ କିଣିକି ଆଣିକି ଦବା ଯଉଟାକି ତାକୁ। ସେଗୁଡାକ ବଡ ମିଳୁନି କିଟିକାଟ ର ବଡ ମିଳୁନି। ଯାହା ଯୋଉ ଷାଠିଏ ଟଙ୍କିଆ ଯାହା ମିଳୁଛି ମିଳୁଛି ଆଉ ଯାହା ପଚିଶି ଏବେ ପଚିଶି ଦ ପାଞ୍ଚେ ଦଶ ଏଇଡାକ କଣ ଦବା ସେ ଷାଠି ଟଙ୍କିଆ ନହେଲେ ଦିଟା ଆଣିକି ଦେଇଦବା ଡ୍ରେସ ଟେ ଦବା ଆଉ ସେଇ ଯୋଉ ପର୍ସ ଗୋଟେ ଦବା। ଡେକୋରେସନ ପଛଟା କରିବା ସେ ଯଉ ଆଗେ କହୁ ତୁ ଯଉଟା କହିଲୁ ସେଟା ସରପ୍ରାଇଜି ଷ୍ଟାଇଲି ଥିବ। ଆମେ ସବୁ ଆମେ କହିବା ହଁ ଆମେ ଯାଇପାରିବାନି ପାଠ ଅଛି ଏକ୍ଜାମ ବି ପାଖେଇ ଆସିଲାଣି। କହିବା ହଁ ପାଠ ଅଛି ତୁ ତ ଜାଣିଛୁ ଆମେ କେମିତି ଯିବୁ। ଘରେ ନାହୁଁ ସେ ବି କଲେଜେ ରେ ଅଛି ମୁଁ ବି ଘରେ ଅଛି। ଘରକୁ ଗଲେ ସିନା ତୋ ବାହା ଜନ୍ମଦିନକୁ ଯିବୁ ତାହାଲେ ତା ମନ ଖରାପ କରିବୁ ତା ସୁଯୋଗ ନେଇକି ଆମେ ସେଇଦିନ ସନ୍ଧ୍ୟାକୁ ଯିବା ଯେତେବେଳେ ସେ କେକ୍ କାଟିବାକୁ ଆମକୁ ଟାଇମି କହିଥିବ ଏଇତକ ଆମେ ତାକୁ ପଚାରିଦବା ନା କେତେ ତୁ ଚାହୁଁଛୁ ସେ ଆମ କୁ କହିଦବ ତାକୁ ପୁରା ଛଅଟା ଆଟା ତା ପୂର୍ବରୁ ଆମେ ଯାଇକି ତା ଜିନିଷ ପତ୍ର ନେଇକି ପହଞ୍ଚିଯିବା ଦେଖିକି ଖୁସି ହବ ସରପ୍ରାଇଜି ହବ ନା। ତ ଅନ ମାନେ ଏକା ତାକ ହେଁ ମୋ ସାଙ୍ଗ ମାନେ ଆସୁଛନ୍ତି। ତ ଏଇଟା ତାକୁ ଭଲ ଲାଗିବ ନା କ କହୁଛୁ।
ହଁ ମୁଁ ବି ଚାହୁଁଛି ସେମିତି ସିଏ ମତେ କାଲି ପହଦିନ କଲ୍ କରିଥିଲା। କଲ୍ କରିଥିଲା ମତେ କହିଲା ଆଉ ଶ୍ରୀୟା ତ ଜାଣୁନୁ କି କିଛି ଭୁଲିଯାଇଚୁ କି କଣ କହୁନୁ। ତତେ ଭୁଲି ଯାଉଛି ଆ କଣ ତୋତେ କହିବି ମୁ ବୋଲି କିଛି କହିଲେ ସିନାଁ ମୁଁ ଜାଣିବି ହଉ ଛାଡେ ତତେ ଆଉ କିଛି କହିବିନି। ତାପରେ ମୁଁ ଭାବିଲି ବୋଲି କଣ ସେ କହୁଛି ଭୁଲି ଯାଇଛି ଭାବିଲି ଭାବିଲି ଭାବିଲି କି କହିଲି ତ ଜନ୍ମଦିନ ନା। ସେ କହିଲା ହଁ କହିଲା ଆଉ ଏଇନା କଣ କହୁଛୁ ମୁଁ କହିଲି ଆରେ ଆଉ ଏତେ ମନେ ରଖିହଉନି। କହିଲା ଆଉ ତୁ ଆସିବୁନି କି ଆଉ ତୁ ତ ଆଉ ତ ତୋ ନା ବି ତୋ ବିଷୟରେ ପାଇଁ ସେ କହିଲା। କହିଲେ ଆଉ ତୁ ତାକୁ ଫୋନ କରି ପଚାରେ ଆଉ ଦେଖିବା ସେ କଣ କହୁଛି ଆଉ ତାପରେ ମୁ କହିଲି ହଉ ମୁଁ ତ ଏମିତି କହିନି କହିଲି ଆଉ ମୋର ଠିକ୍ ନାହିଁ ଆଉ ମୁଁ। ଗଲେ ଘରେ ବି ଏବେ ମୁଁ ନାହିଁ। ମୁଁ ଏଇନା ମୋର ବି ଏଇନା ବ୍ୟସ୍ତ ଅଛି ଆଉ ମୁଁ ପାଠ ପାଠ ପଢୁଛି ଆଉ ମୁଁ ଘରକୁ ଯାଏ। ଯଦି ବିି ମୁଁ ଘରକୁ ଗଲି ତାହେଲେତେ ମୁଁ ଜଣେଇବି କି ଜନ୍ମଦିନ ହେଇକି ମୁଁ ପହଞ୍ଚିବି। ଆଉ ଯଦି ନ ଯାଏ କହିଲି ତା ସେଠୁ ରାଗିକି ମାନେ ଟିକେ ରାଗିଲା ରାଗ ରୁଷା କଲା ମୁଁ ତାକୁ ବୁଝେଇଲି। ତ ବୁଝେଇଲି ତ ସେଦିଜଣ ବୁଝିଲା ଟିକେ ନାକୁ। କହିଲା ହଉ ତୋ ଇଛା ତୁ ଯଦି ଆସିବୁ ଯଦି ଆସିବୁ ଯଦି ନ ଆସିବୁ ନାହିଁ। ମୁଁ ତତେ କହିବିନି ରାଗିକି ଫୋନ୍ ଟା କାଟିଦେଲା। ତାପରେ ମୁଁ ସେଠି ଭାବିଲି କହିଲି ନାଇଁ ଯେତେବେଳେ ଛୁଆ ବେଳ ସାଙ୍ଗମାନେ ତ। ନଗଲେ ତାକୁ ଖରାପ ଲାଗିବ ଆମକୁ ଖରାପ ଲାଗିବ କାହିକିନା ଯେତେବେଳେ ଛୁଆ ସାଙ୍ଗ ନା ଅଲଗା ସାଙ୍ଗହୋଇଥିଲେ ହଁ ଛାଡ ମୁଁ ସେ ତ ଏବେ ଏବେ ଆମ ସାଙ୍ଗ ହଉଛି ଆଉ। ସିଏ କଣ ଡାକିଥିଲେ ଆମ ଯିବୁ ହାରି ମୁଁ ଯେତେବେଳେ ଛୁଆ ବେଳ ସାଙ୍ଗ ମାନେ ସେ ବହୁତୁ ନିଜର। ତ ମୁଁ ଭାବିଛି କି ସେଇଥିପାଇଁ ମୁଁ ଭାବୁଥିଲି କି ତୋ ସହିତ କଥା ହେବି ଯାହା ହଉ ତୁ ମତେ କଲ କଲୁ। ତ ଏମିତି ମୁଁ କହିଚିକି ସେ ଯାହା ବି ହେଲେ ତତେ ବୋଧେ କଲ କରିଚି କି ନାହିଁ ଜାନିନି ଦେଖିବୁ ତତେ ଯଦି କଲ ନ ହେଲେ କରିବ। ସେ ଏ ବିଷୟରେ କହିବା ପାଇଁ।
ନାଇଁ ମତେ ସେ କିଛି କଲ୍ ଫଲ୍ କରିନି ତା ଆଡୁ। ଖାଲି ମେସେଜେ କରିଥିଲା ଯେ ଏ ଯୋଉ ତୁ କଣ କରୁଚୁ? ତ ଆମକୁ ଫୋନ ଅଳ୍ପ ଟାଇମ୍ ଦିଆ ହଉଛି ମାନେ ପ୍ଲସ ଥ୍ରୀ ଟାଇମ୍ ଟା। ତ ସେଇ ତେ ସେ ଭାବୁଥିବ ଯେ କମ୍ ଦିଆ ହଉଛି ସ ସେଥିପାଇଁ ସେ ଗୋଟେ ଟାଇମି ମିଲି ମି ଟାଇମି ଘଣ୍ଟେ ଦି ଘଣ୍ଟା ଦିଆ ହଉଛି ସେଇ ଟାଇମି ରେ ସେମତେ ମେସେଜେ କରୁଛି। ମୁଁ ଏପଟେ ବାବା ମାମାଙ୍କ ସହ କଥା ହଁ, ମାମୁଁ ଏପଟେ କଥା ହଁ, ମାଇଙ୍କ ସହ କଥା ହଁ, ଝିଅ ସହ କଥା ହଁ, ଆଉ ଗୋଟେ ସାଙ୍ଗ ସହ କଥା ହଉଥିଲି, ଏମିତି ହଉ ହଉ ଟାଇମ୍ ପଳଉଚି ମୁଁ ତା। ତା ମେସେଜ୍ ମୁଁ ପୁରା ଲେଟ୍ ରିପ୍ଲାଏ ଦେଲି ହଁ ଲୋ କହ। ତ ସିଏ ଯୋଉଟା ଦେଇଚି ସେଟା ପୁଣି ସିଏ ପୁଣି ଦେଖିନି। ତାକୁ ବି ଟାଇମ୍ ଅଲଗା ଟାଇମ୍ ତ ସିଏ ଦେଖିକି ରିପ୍ଲାଏ ଦବ ବୋଧେ କହିବ। ହଁ ମୋ ଜନ୍ମଦିନ ଏମତି ଆସିବୁ ଏଇଆ ସେ ଭାବିକି ଏଇଆ ହିଁ ସେ କହିବ। ମତେ ଲାଗୁଚି ତୋତେ ଯୋଉଟା କହିଚି ମାନେ ତୁ ଭୁଲି ଯାଇଚୁ ବୋଲି। ମତେ ମନେ ନାହିଁ ଏଇଟା ହିଁ ସେ କହିବ ଯେ ହଁ ମୋ ଜନ୍ମଦିନ ପାଖେଇ ଆଉଚି ତୁ ଆସିବୁ। ଆଉ ଏମିତିରେ ବି ଛୁଟି ରଜ ଛୁଟି ତ ରଜ ବେଳକୁ ରଜ ସରିଥିବ ପରେ ପରେ ତା ଜନ୍ମଦିନ ଆସିବ। ତ ସେଟା ତା ଆଈ କୁ ଯାହାହେଲେ ବି ରହିଆକୁ ପଡିବ। ତୁ ଯୋଉ କହିଲୁ ଛୁଆ ବେଳ ସାଙ୍ଗ। ହଁ ଯଦି ନ ଯିବୁ ବି ସେଟା ବି ସେ ଖରାପ ଭାବିବ। ହଁ ଛୁଆ ବେଳ ସାଙ୍ଗ ତୁ ଆସିଲାନି। ତାର ମୋ କଥାକୁ କିଛି ଖାତିରି ନାହିଁ, ମୁଁ ତା ପାଇଁ ସ୍ପେସିଆଲ ନୁହଁ, ଏ କେତେ କଣ ଭାବିବ। ତ ଯିବାକୁ ହିଁ ପଡିବ ନା କଣ କହୁଚୁ?
ହଁ, ହଁ ମୁଁ ତ ଯିବି। ହେଲେ ଯୋଉ ତୁ କିନ୍ତୁ ତାକୁ କହିବୁନି କି ହଁ ଆମେ ଯିବୁ ବୋଲି। ତୁ କହିବୁ ମୋର ମୋ ବି ପାଠ ପଢ଼ା ଅଛି ଯଦି ଗାଁକୁ ଯାଏ। ତ ଯିବି ନହେଲେ ଠିକ୍ ନାହିଁ। ତ ଜନ୍ମଦିନ ପୂର୍ବ ଦିନ ତତେ କହିବି ଯିବି କି ନାହିଁ। ଯେତବଳେ ଜନ୍ମଦିନ ପୂର୍ବ ଦିନ ଯିବା କଥା ଫୋ କରି ପଚାରିବ ତୁ କିହିବୁ ନାଁ। ମୁଁ ଯାଇପାରିବିନି ହଉ ମୁଁ ଟିକେ ଅଛି ମାନେ ପଢାପଢି ଅଛି ବାହାରେ ଅଛି ତ ଆଉ ଘରେ ତ ନାହିଁ। ଆଉ କଣ କରିବି। ଆଉ ତୁ ମନ ଦୁଃଖ କରନା। ଆମେ ଆର ବର୍ଷ ଯିବୁ ନହଲେ ତୋ ଜନ୍ମଦିନକୁ। ଆଉ ସି ଯାହା ହେଲେ ବି କରେ ତାହେଲେ ସେ ଆଗିକି ଫୋନ୍ ଟା କାଟିଦବ। ହେଲେ ଆମେ ତା ଆଗୁରୁ। ଯାଇକି ବି ଆମେ ସବୁ ମାନେ ଆମ ଜିନିଷ ପତ୍ର ସବୁ ସଜାସଜି କରିବାକୁ ପଡିବ। କାଇଙ୍କିନା ଆମେ ତ ଡକୋରେସନ ହେରିକା କରିବା ନା। କରିଆ ତାପରେ ତାପରେ ଯଇକି ତାକୁ ସରପ୍ରାଇଜ ଦେବା। ମୁଁ ଭାବୁଚି ଏମିତି କରିଆ ଆଉ ନହେଲେ କଣ କରିଆ। ଆଉ ଯଦି। ମତେ ଲାଗୁଚି ସେ ବହୁତୁ ରାଗିଥିବ। କାହିଁକିନା ଆମେ ମନାକରିକି ପହଞ୍ଚିଚେ। ସେ ରାୟ ରାୟ ତାହେଲେ ରାଗିବ ମତେ ଲାଗୁଚି ବହୁତ୍ ସେ।
ହଉ ରାଗୁ। ରାଗି ରାଗି କେତେ ଦିନି ରାଗିବ? ଦଶ ଦିନି ଲାଗିବ ବେଶି ରାଗିପାରିବନି। ଏବେ ତ ରଜ ପାଖେଇ ଆଉଚି ଆମେ ସବୁ ଯିବା ଗୋଟେ। ଗୋଟେ ଜାଗା ଦେଖାହବା, ନାଚ ଗୀତ ହବ, ସେପଟେ ପୁଣି ଗାଁ ଲୋକ ବି ମାନେ ଗାଁ। ଝିଅ ମାନେ ବି ସବୁ ମିଶିକି କରୁଚନ୍ତି ପଇସା ତୋଳିକି ହଁ ଦୋଳି ଫୋଳି କରିବେ ସେଠି ତ ସବ। ସବୁତକ ଗୋଟେ କ୍ଲାସମେଟ୍ ଗୋଟେ ଜାଗାରେ ରହିଲେ। ସେ କୋଉଠୁ କେତେ ରାଗିବ, ରାଗି ରାଗି ସେଇ ଗୋଟେ ଦିନ ରାଗିବ ସେକେଣ୍ଡ ରଜର ଟୁ ଆମ ସହ କଥା। କଥା ହବ ତାର ର ସେ କଥା ହବ। ମୁଁ ଯାଇଚେ, ତା ପାଇଁ ଜିନିଷ ନେଇଚେ, ତା ସହ କଥା ହେଇଚେ, ଏମିତି ତାକୁ ମନେଇବା ପାଇଁ କା। ଚିଡେଇବା ପାଇଁ ଆମେ ମନା କରିଚେ, ତାପରେ ପୁଣି ସେ ଯେମିତି ଥିଲା ସେମିତି ହେଇଯିବ। ଟିକେ ସମୟ ଯଦି ରାଗୁଚି ରାଗୁ। କେତେ ସମୟ ରାଗିବ ରାଗି ରାଗି ରାଗିବ ଏ ଛଅ, ଆଠ, ନଅ ଦିନି ରାଗିବ। ତାଠୁ ଅଧିକ ରାଗିବେ ସମସ୍ତେ ସମସ୍ତଙ୍କ ଲାଇଫରେ ବିଜି। ଦେଖେ ଆମେ ଆସିକି ପ୍ଲସ୍ ଥ୍ରୀ ଆମେ ବାହାରେ ରହୁଚେ, ତୁ ବି ବାହାରେ ରହୁ। ସେ ବି ବାହାରେ ରହୁଚି। ଜନ୍ମଦିନକୁ ସିଏ ଆଗୁଆ ପଳେଇ ଆଇଚି ତାଙ୍କ ଘରେ କଣ। କଣ ଡାକିଚନ୍ତି ବୋଲି ତାର ଗୋଟେ ମେଳା ଫେଳା ଅ। ଅଛି ବୋଲି ସେ ଜଲଦି ପଲେଇଆଇଚି। ଆମର ବି ସେମତି ମୋର। ଛୁଟି ହେଇନି ଛୁଟି ହେଲେ ମୁଁ ଯିବି। ତୋର ବି ସେମିତି ଛୁଟି ହେଲେ ତୁ ଆସିବୁ। ତ ସେ ବି ବୁଝିପାରୁଥିବ ହଁ ସେମାନଙ୍କ ଛୁଟି ଦିଆଗଲେ ସେ ଆସିବେ। ସେମାନେ ବି ଘରୁକୁ ଆସ୍। ସେମିତି ତାଙ୍କ ମନେ ମନେ ଭାବୁଥିବ ଯାହାବି ସେ ଗୋଟେ ପଜେଟିଭନେସ୍ ଭାବିବ ଗୋଟେ ନେଗେଟିଭ ମାନେ। ହଁ ତାକୁ ଠିକ ଭାବିବ ଗୋଟେ ଭୁଲ ଅର୍ଥରେ ଭାବିବା ଆମେ ତାକୁ ଅ ସିଏ ଭୁଲ ଭାବୁ ଆମେ ଯେତୁ ଆମ ସହିତ ଦେଖାହବ ତାକୁ ଆମେ ଠିକସାରେ କରିଦେଇକି ସବୁ ଠିକ କରିଦବା କିନ୍ତୁ ତୁ ମତେ କହ ଯେ ଆମ ବାଡେକୁ ତ ସେ ବି ଆସିଥିଲା ନା? ତତେ କଣ ଦେଇଥିଲା ନା ତୋତେ ଚକୋଲେଟ ଉପରେ ଦେଇଥିଲା ନା ଡେସ ଉପରେ ଦେଇଥିଲା ନା କଣ ଦେଇଥିଲା ତୋତେ?
ହୁଁ ମୋ ପାଇଁ ସେ ଡ୍ରେସ ଆଣିଥିଲା ଚପଲ ଆଣିଥିଲା। ଆଉ ମୋ ପାଇଁଟେସନାରୀ ଜିନିଷ ଆଣିଥିଲା ମୋ ପାଇଁ ଏଇଆ ସେ ଆଣିଥିଲା। ଆରେ ମୁଁ ଭାବୁଛି ତା ପାଇଁ ଯଉ କୁର୍ତ୍ତି ନେବା ତାର ମାନେ ପିଙ୍କ କଲର ନେବା କାଁହି ତାର ପିଙ୍କ୍ କଲର କୁର୍ତ୍ତିଟା ବହୁତ ଭଲ ଲାଗେ ତାକୁ। ପିଙ୍କକଲରଟା ମୁଁ ହଉଛି ପିଙ୍କ କଲର ନେଲେ ତା ପାଇଁ ଭଲ ହବ କାହିଁକିନା ସେ ତାକୁ ପିଙ୍କ କଲର ଭଲ ଲାଗେ ସେ ମତେ କହୁଥିଲା। ଜାଣିଚୁ ନା ମୁଁ ତାକୁ ଦିନେ ପଚାରିଲି ମୁଁ କହିଲି ଆ ତୋର କୋଉ କଲର୍ ଡ୍ରେସ ଆଣିଚୁ। କୋଉଡ୍ରେସ ଭଲଲାଗେ, ସେ କହିଲା କୁର୍ତ୍ତୀ ମୁଁ କହିଲି କୁର୍ତ୍ତୀଟା କେମିତିଆ କଲର ଭଲଲାଗେ। କହିଲା ଟିକେ ମାନେ ଫିକା ଗୋଲାପୀ କଲର ମୁଁ ମତେ ପିନ୍ଧିବା ପାଇଁ ଭଲ ଲାଗେ। ସେମିତି କହିଥିଲା ମୁଁ ଭାବୁଛି ବୋଧେ ସେଇ ସେଇଟାଇପର ଡ୍ରେସ ନେବା ନା କଣ।
ହଁ ସେଇଟା ନବା ତାକୁ ସେଇଟା ହିଁ ଭଲ ଲାଗିବ। ଆଉ ଏଇଟା ହିଁ ଦେଖେ ତୁ ଯୋଉଟା କହୁଛୁ ଆଉ ମୁଁ ଯୋଉଟା କି କହୁଛି ଠିକ। ମିଶେଇକି ଯିବା ତାକୁ କିଛି କହିବାନି ତାରେ ସରପ୍ରାଇଜ ଦବା ହଁ ସେ ଦେଖିକି ପୁରା ଆଶ୍ଚର୍ଯ୍ୟ ହେଇଯିବ ଯେ ଆମେ ଆମେ ଆସିଛେ କାରଣ ମନା କରିଛି ସେ ରାଗିକିଥିବ ଏକାଥରେ ଆମକୁ ଦେଖିକି କହିବାକୁଲେ ସେ ତାର ଖୁସିରେ କାନ୍ଦି ଏଇଆ ମତେ ଲାଗୁଛି ସେ ଏଇଆ ହେଇକି ନହେଲେ କରିବି ହେଲା ଖୁସି କି କାନ୍ଦି ପକେଇ ଖୁସି ହେଇକି କାନ୍ଦି ପକେଇବ। ନହେଲେ ପଚାରିବ ଫୋନ କରିକି। ହୁଁ ମାନେ ଦେଖିବୁ ସେ କେତେଥର ଫୋନ କରିବ ଯାହାେଲେ ଆମେ ତା ସ୍କୁଲ ଦିନର ସାଙ୍ଗ ଯାହାହେଲେ ଫୋନ କରିବ। ତମେ ଆସିବ ନା ଆସିବନି କହିଲ ଲାଷ୍ଟ ଥର ମତେ ତ ଫୋନ କରି କି ସେ ଛଅ ଥର ଫୋନ କରି କହିଦବଜେ ଜେ ସେ ଆସିବୁନା ଆସିବୁନି। ତତେ ବି ସେମିତି କଲ କରିବ ଆସିବୁ ନା ଆସିବୁ ନି ସେଇ ପୁ ସାଙ୍ଗରେ ପୁରା ତା ଜନ୍ମଦିନ ଦିନ ସକାଳା ଆତେ ସେ ତାକୁ ମନା କରିବା ନାଇଁ ଆମେ ଯିବୁନି। ଏଇରେ ମୁଁ କହିଦେବି ମୁଁ ତାକୁ ମନେଇଦେବି ନା ଯୋଉ ମାମୁଁ ଘରେ କାମ ଅଛି ମାଇଁ ଡାକିଛନ୍ତି ମୁଁ ଯିବି। ରଜ ନା ତୁ ସେମତି କହିଦେ ମୁଁ ମାଉସୀ ଘରକୁ ଯିବି ତ।
ହଁ ସେଟା ସେମିତି ଆମେଁ ମୁଁ ସେମିତି କରିବା ଆଉ କଣ କରିବା ଅଧିକ। ଏତିକରେ ସେ ମାନେ ଦେଖ ଆମେ ପଛରେ ଜାଣିବା କି ଆମେ ଏମତି ଏନ୍ତି କରିଥିଲେ ସେ ବହୁତ ଖୁସି ବି ହେଇଯିବ।
ହଁ ତାହେଲେ ଏଇଆ ହେଲା। ମୋର ଆଜି ହେଇଗଲା ଏଇ ଟାଇମ ତୁ ମୁଁ କାଲି କି ପଅରଦିନ ତତେ କଲ୍ କରିବି ଅଛିତ ନଅ ଦଶ ଦିନ ଆଉ ନା କଣ କହୁଛୁ ଯାଉଛି ଖାଇବି ହେଲା। ହଉ ରଖୁଛି।